ହ୍ୟାଲୋ କଣ କର ଶରଙ୍କର
ପଢୁଥିଲି ତୁ
ତୁ ପଢୁଚୁ ମୁଁ ଏବେ ଯ ପଢିକି ଏବେ ଆସିଲି ଖାଇବା ପାଇଁ ସେ
ଆଛା
ଆଉ କଣ ଖାଇଛୁ ତୁ
ମୁଁ ସ ଖାଲି ତ ଜଳଖିଆ ଖାଇଥିଲି। ଏବେ କିଛି ଖାଇନି ମୁଁ ଗାଧେଇକି ଖାଇବି ଆଉ
ହୁଁ ପାଠ ପଢା ମାନେ ସରିଲଣିି ତୋର ନା ଆଉ କିଛି ଅଛି ପ କରିବା ପାଇଁ ପାଠ ପଢା
ଘର ଘ ମାନେ ଟ୍ୟୁସନ ରେ ସାର୍ ସବୁ ଯାହା ପାଠଉଥିଲେ ସେଟା ସବୁ କରିଥିଲି କହ ତୁ ମୁଁ ମୁଁ ଅଛି କହ ପଙ୍କଜ କହ
ମୁଁ ଏମିତି ପଚାରିଦେଲି ମୁଁ ବି ସେମିତି ସ୍କୁଲ ତୁ ଆଉ କାଲି ବୋଧେ ସ୍କୁଲ ଯାଇନଥିଲୁ।
ନାଇଁରେ ସାଙ୍ଗ ମୋ ଦେହ ଟିକେ ଅସୁସ୍ଥ ଥିଲା ତ ଯାଇନଥିଲି।
ହଉ ଜାଣିଛୁ ନା ନାଇଁ କାଲି ସ୍କୁଲରେ ସବୁ ସାର୍ ମାନେ ମିଶିକି ଆମେ କଥାବାର୍ତ୍ତା ହେଇଛୁ ବୋଲି।
କୋଉ କଥା।
ପୂଜା ବିଷୟରେ ତ ଜାଣିନୁ ଗଣେଶ ପୂଜା ପାଖେଇ ଆସିଲାଣି ସ୍କୁଲ ର ଗଣେଶ ପୂଜା କଣ କଥା ଭୁଲିଗଲୁଣି କେମିତି ହୁଏ ଆମର।
ହଁ ହଁ ସବୁ ମନେ ଅଛି।
କାଲି ସବୁ ସାର୍ ମାନେ ମିଶିକି ସବୁ ଛୁଆ ମାନେ ମିଶିକି କଥା ହେଲୁ ଗଣେଶ ପୂଜା ହବ ଆମର ମୂର୍ତ୍ତି ଆସିବ ମାନେ ଚାନ୍ଦା ଆଦ ହେଇଛିି ଜଣକା ପଚାଶ ପଚାଶ ଟଙ୍କା। ଆଦ ହେଇଛି। ତ ସମସ୍ତେ ସବୁ ଛୁଆ ଦେବେ। ସାର୍ ମାନେ ସେଥିରୁ ମିଶେଇବେ ଆମର ଜାଣିୁ ଜାଣିଛୁ ନା ନାଇଁ କଣ ଆସ ଗୋଟେ ପୂର୍ବରୁ ଆମେ ଯାଇକି କେତେ ଘର ଧୁଆ ଧୁଇ କରେ।
ହଁ ଆରେ ସାଙ୍ଗ ଯେହେତୁ ଆମେ ପ୍ରଥମରୁ ଦଶମ ଯାଇଏ ପଢୁଛନ୍ତି ଆମେ ଯେହେତୁ ବଡ ପିଲା ତ ଟିକେ ବଡ ଆଗରେ କରିବ ନା।
ହଁ ବରା ଆକାରରେ ତ ନିଶ୍ଚୟ ହବ ନା।
ତ ଶୁଣୁ ତ ପ୍ରଥମରୁ ପ୍ର ପ୍ରଥମ ପ୍ରଥମରୁ ପଞ୍ଚମ ଯାଏଁ ପିଲାମାନଙ୍କର ଚାନ୍ଦା ରଖିଦବା କୋଡିଏ ମାନେ ପ୍ରଥମରୁ ତୃତୀୟ। ତୃତୀୟ ଯାଏ ସେମାନେ ଦଶ ଟଙ୍କା ଲେଖି ଦିଅନ୍ତୁ ଆଉ ପଞ୍ଚମ ପିଲା ପଞ୍ଚମ ପିଲା କୋଡିଏ ଟଙ୍କା ଲେଖେ ଦିଅନ୍ତୁ। ସଷ୍ଟ ରୁ ଅଷ୍ଟମ ଯାଏଁ ପିଲା ତିରିଶ ଟଙ୍କା ଦିଅନ୍ତୁ। ଆମେ ଦଶମ ପିଲା ଯେ ଆମେ ଗଟେ ବଡ ପିଲା ଆମେ ପଚାଶ ଟଙ୍କା ଦେବା।
ହଁ ସେଟା ମତେ ଜାଣିଛୁ ନା ଗଣେଶ ପୂଜା ସବୁପଟୁ ମଜା କୋଉଟା ଲାଗିଛି ଯଉ ତା ପୂର୍ବ ଦିନ ଯୋଉ ଧୁଆ ଧୁଇ କରାଯାଏ ।ଯୋଉ ଆମ୍ବ ପତ୍ର ଆଉ ପତକା ଲଗାଯାଏ ତତେବେଳେ ଘର ଧୁଆ ହୁଏ ତୋର ମନେ ଅଛି ନା ଯୋଉ ପାଣି ଢାଳି ହୁଅନ୍ତି ଉପରେ ନା।
ହଁ ଆଚ୍ଛା କହିଲୁ କୋଉ ଶ୍ରେଣୀ ଗୃହରେ ଏଥର ପୂଜା କରିବା ପ୍ରଥମ ନା ଦ୍ଵିତୀୟ?
ଦ୍ଵିତୀୟ ଶ୍ରେଣୀ ଗୃହରେ ବୋଧେ ଲାଗୁଛି କରିଆ ବୋଧେ। ଦ୍ୱିତୀୟ ଶ୍ରେଣୀ କୁରେ କଲେ ଭଲ କାଁକି ସେଇ ସେଇ ଘରଟା। ବହୁତ ବଡ ଆକାର ଅଛି ନା ତ ଛୁଆ ବହୁତ ଅଛନ୍ତି। ପ୍ରଥମଠୁ ଆମର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛୁଆ ଅଛନ୍ତି। ତ ଯାହାହେଲେ ବି ଛୋଟରୁୁ ଛୋଟ ଘର ଭିତରେ ଜାଗା ହବନି ନା ଏତେ ଛୁଆ ପଶିବେ। ତ ବଡ। ଘର ତ ଦରକାର ସେଥିପାଇଁ ଦ୍ଵିତୀୟ ରୁମ ମାନେ ରୁମ ଟା ଆମେ ଯୋଉ ଘର ଟା ଭାବିଛୁ କି ସେଇଠି କରିବା ପାଇଁ ।ତ କଣ କହୁଛୁ? ସେଠି ଠିକ ହବ ନା ଅଲଗା ଅଲଗା କୋଉ ଘର ଦେଖିବା ଅଲଗା କୋଉ କ୍ଲାସ ର ଘର
ନାଇଁ ସାଙ୍ଗ ମୁଁ ବି ସେଇଆ ଭାବି ଥିଲି ସେଇଥିରେ କରିବା। କାହିଁକି ନା ସେ ସେଇଟା ଟିକେ ବଡ ଅଛି ଆଉ ଯୋଉ କଣ କହିଲୁ ଆମେ ଯେହେତୁ ବହୁତ ପିଲା ଆଉ ବାହାରୁ ବି ଯେହେତୁ ଲାଷ୍ଟ ପୁଣି ଆମର ଯାହାଲେ ଗେଷ୍ଟ ଆସିବେ ନା।
ହଁ ଗେଷ୍ଟ ତ ଆମ ନିଶ୍ଚୟ ଆସିବେ। ତ ସାର୍ ଆମକୁ କହିଥିଲେ କି ଆମେ ଯେତେବେଳେ ବଡ ଛୁଆ ମାନେ ଆମକୁ ସାର୍ ବହୁତ ଦାୟ ଦାୟିତ୍ଵଦେବେ ଦାୟିତ୍ଵ ଦେବେ କି ଆମେ ସବୁ ଚର୍ଚ୍ଚା କରିବା ଅତିଥିଙ୍କ ଚର୍ଚା କରିବା ଯୋଉ ଛୁଆଙ୍କୁ ସମ୍ଭାଳିବା ଛୋଟ ଛୁଆଙ୍କୁ ଆମ ତଳ ତଳ ଛୁଆଙ୍କୁ ସବୁ ବୁଝାବୁଝି କରିବା ଭୋଗ ବଣ୍ଟା ଭୋଗ କାଟିବା ତ ସବୁ ନା ନଡିଆ ବାଡିଆ ପର୍ଯ୍ୟନ୍ତ ବି
ହଁ।
ତ କଣ କହୁଛୁ ଆଉ କଣ କରିବା ଦେହଠ ଭାବିକି କହୁନୁ ଆଉ କଣ ଭଲ ଆୟୋଜନ କରିବା। ସବୁ ବର୍ଷ ତ ସେ ଏକା ହଉଛି ନା। ତ କିଛି ଉଁ ମାନେ ଅଲଗା ଅଲଗାଷ କିଛି ନୂଆ ନୂଆ କରିବା ପାଇଁ ପଡିବ ନା ନାଇଁ। ଆମେ ତ ଏଇ ବର୍ଷ ସ୍କୁଲ ଚାଲିଯିବା ନା ଆମ ଦଶମ ସାଇଲେ।
ହଁ ତ ମୁଁ ଭାବୁଛି କଣ କହିଲ ଆମ ଗେଟ ପାଖରୁ ପୁରା ପତାକା ଆମ୍ବ ପତ୍ରରେ ପୁରା ସଜେଇ ଆଣ ବା ପୁରା ମାନେ ଦ୍ଵିତୀୟ ଶ୍ରେଣୀ ଗୃହ ଯାଇଏ ସଜେଇ ଆଣିବା ଆଉ ଯୋଉ ପ୍ରଥମେ ସାରର୍ଙ୍କୁ ଦରଖାସ୍ତ ଦେବା ସାର୍ କଣ କହୁଛନ୍ତି? ସଜ ଯେ ଆଣିବା ତାପରେ ଯୋଉ ତାପରେ କଣ କହିଲୁ କିଛି। ପ୍ରସାଦ କିଛି ପ୍ରସାଦ ବ୍ୟବସ୍ଥା କରିଦବା। ମାନେ ଯେମିତି କିି ଅରୁୱନ୍ ଭାତ ଡାଲମା କରିବା ଆଉ ଯଦି ପଇସା ଅଧିକ ବଞ୍ଚେ ତାହେଲେ ଯୋଉ ଗେଷ୍ଟ ମାନେ ଆସିବେ ସେମାନଙ୍କ ପାଇଁ ଟିଫିନ୍ ବ୍ୟବସ୍ଥା କରିଦବା ।ମାନେ ଟିଫିନ ରେ ସେଇ ବରା, ଆଳୁଚପ ଆଉ କାକେରା ଗୋଟେ ଗୋଟେ ରଖିଦବାଆଉ ତ ଏତିକି ରଖିଦବା ।ଆଉ ଯୋଉ ଯଦି ବି ଅଧିକ ପଇସା ହୁଏ ତ ଟିକେ କିଛି ମାନେ ମାଇକ୍ ର ବ୍ୟବସ୍ଥା କରିଦବା ଏମିତି ସବୁ କିଛି କରିବା ଆଉ।
ହୁଁ ତୁ ଯୋଉଟା କହିଲୁ ଠିକ କଥା କହିଲୁ ଯେଲେ ଆମେ ଯେତେ ଆମେ କହିଦେଲେ କଣ ହବ ସବୁ ଆମେ କାଲି ସ୍କୁଲ ଯିବା ହେଲା ଶୁଣ ମୋ କଥା କାଲି ଆମେ ସ୍କୁଲ ଯିବା ସବୁଛୁଆ ଆମ ପା ଛୁଆ ଛୁଆ କଥା ହେବା ଆମ ସାଙ୍ଗସଥି ଭିତରେ କଥା ହେବା ଏମିତି କରିବା ତାପରେ ଆପ୍ଲିକସ ଦରଖାସ୍ତ ଲେଖିକି ଆମ ସଙ୍କ ଦ ସଙ୍କୁ ପରମିସନ ଆମେ ସାର୍ଙ୍କଠୁ ସିନା ଆମେକଥା ଆଣିଲ ସିନା ଆମେ କଣ ଗଟେ କରିବା।
ହଁ।
ତ ଏ ବର୍ଷ ମୁଁ ଚାହୁଁଛି କି ଏ ବର୍ଷ କିଛି ଅଲଗା ଟିକେ ନୂଆ ନୂଆ ପ୍ରକାର ଟ ଗଣେଶ ଠାକୁରଙ୍କୁ ପୂଜା ହଉ। ନୂଆ ପ୍ରକାର ମାନେ ତ ପତକା ଲଗା ତ ସେଇଟା କହିଲୁ ପତାକା ମାନେ ମାଇକି ତ ମାନେ ଯୋଉ ଯଉମାନେ ଗେଷ୍ଟ ଆସିବେ ଆମର ଅତିଥି ଆସିବେ ତ ସେମାନେ ପନ୍ନ୍ କରିବା ପାଇଁ ତ ଆମେ ସାର୍ଙ୍କ ପାଇଁ କଣ କିଛି କିଛି ଆମେ କିଛି ଉପହାର ଦେବାନି ଯେତେ ହେଲେ ଏଇ ବର୍ଷ ଆମେ ଚାଲିଯିବା ନା।
ହଉ ସାଙ୍ଗର ଠିକ କହିଛୁ।
ଆମେ ଅତୀତ ତ ନିଶ୍ଚୟ ଆସେ କି ଚଚ୍ଚା ମିଶ କରିବା ତ ଯେତେ ଭଲ ହେଲେ ଏଇ ବର୍ଷ ଆମେ ଚାଲିଯିବା ଆମେ ତ ସମ ସବୁଠୁ ବଡ ଛୁଆ ଅଛେ ନା ଆମେ ସ୍କୁଲରେ ଏବେ ତ ଅଛେ ତାହେଲେ ସାର୍ ଙ୍କୁ ତ କିଛି ଗୋଟେ ସାର୍ ମାନଙ୍କୁ ତ କିଛି ଗୋଟେ ଦେଇକି ଯିବା ସେ ସାର୍ ମାନେ ସବୁିନ ପାଇଁ ଆମକୁ ମନେ ରଖିଥିବେ। କି ଏଇ ଛୁଆ ଆମକୁ ଏଇ ଜିନିଷଟା ଦେଇକି ଯାଇଛନ୍ତି ସ୍ତୁତି ମାନେ ଗୋଟେ ସ୍ତୁତି ହେଇକି ରହିଥିବ ସେ ସ୍କୁଲରେ ମାନେ ସବୁଦିନ ପାଇଁ ସେଇ ଜିନିଷଟା ଥିବ ତ କଣ କହୁଛୁ?
ହଁ ମୁଁ ବି ତାହେଲେ ସେଇଆ କହୁଛି ସେଇଆ କରିବା ଆଉ।
ସେଇଏା ମୁଁ ଭାବୁଛି କି ଗୋଟେ ଘଣ୍ଟା ଗୋଟେ ଘଣ୍ଟା ଟେ ଉପହାର ଦେବା
ହଁ ସାଙ୍ଗ ଠିକ କହିଛୁ ଘଣ୍ଟା ଦେଲେ ହବ କିନ୍ତୁ ସାଙ୍ଗ କେବଳ ତୁ ମୁଁ କହିଦେଲେ ହବନି ଆର ସାଙ୍ଗ ମାନଙ୍କୁ ସମସ୍ତଙ୍କୁ କହିବା ସମସ୍ତଙ୍କୁ ଙ୍କୁ ଡାକିବୁ ସମସ୍ତେ ଗୋଟେ ଜାଗାରେ ବସ ସିବା କିଛି ଆଲୋଚନା କରିବା କେମିତି କଣ କରିବା ଆଉ ଆମେ ଯୋଉ ପଚାଶ ଟଙ୍କା ଦେବାକୁ କହୁଥିଲେ ଆମେ ଆଉ ଟିକେ ଆଉ ଟିକେ ଦାମ ଟା ଅଧିକ ବଢେଇଦବା ତାପରେ ଏମତି କରିବା ଆମେ ବି ତ ଏଇଟା ଆମର ଏଇଟା ଶେଷ ନା ଆମେ ପଳେଇବା
ହ ଶୁଣୁ ତୁ ଯେଟା କହିଲୁ ଠିକ କଥା କହିଲୁ ଯେ ହେଲେ ଯୋଉ ଆମେ ଯୋଉ ପଚାଶ ପଚାଶ ଟଙ୍କା ଆଦାୟ କହିଲେ କରିବା ପାଇଁ କି ଯୋଉ ମାନେ ପୂଜା ପାଇଁ ସେଟା ସେଟା ହଉଛି ଆମେ ଅଲଗା ପୂଜା ମାନେ ଗଣେଶ ପୂଜା ପାଇଁ ତ ଆମେ ଏକ୍ସଟ୍ରା କରିବା ନା ତ ସେଥିରୁ ତ କି କିଛି ମାନେ ଆମେ ଅଲଗା କରିପାରିବାନି ତ ସେଠୁ ଆମେ ସେଇ ମାନେ ଗଣେଶ ପୂଜା ସରିଲା ପରେ ତ ଆମେ ଗୋଟେ ଗୋଟେ ସବୁ ଛୁଆ ବସିକି ଗୋଟେ କଥାବାର୍ତ୍ତା ହେବା ସମସ୍ତଙ୍କୁ ଗୋେ ପଇସା ଆଦାୟ କରି ମାନେ ଆଦାୟ କରିକି କଥାବାର୍ତା ହେଇକି ଯାଇକି ଗୋଟେ କିଣିକି ଆ ଯୋଉ ଦିନ ଆମେ ସ୍କୁଲୁ ବିଦାୟ ନବା ସେଇଦିନ ସାର୍ଙ୍କୁ ଏ ଆମେ ଦେଇକି ଯିବା ଯେମିତି ସାର୍ ସବୁଦିନ ଦି ଦିନ ପାଇଁ ଆମକୁତି ମନେ ରଖିଥିବ କଣ ଏଇ ଏଇ କ୍ଲାସ ଛୁଆ ଆମକୁ ଏଇ ଜିନିଷଟା ଦେଇକି ଯାଇଥିଲେ ବହୁତ ପ୍ରଶଂସା କରିବେ ସେତେବେଳେ ଆମକୁ ବହୁତ ଖୁସି ଲାଗିବ ସେତେବେଳେ ସ୍କୁଲ ଜୀବନ ସବୁଠୁ ଖୁସି ସ୍କୁଲ ସ୍କୁଲ ଜୀବନ ଟା ସରିଗଲା ନା ଆଉ କୋଉଠି ଖୁସି ନାହିଁ। ସେ କଲେଜରେ ନାହିଁ କି ବାହାରେ ଯାଇକି ପାଠ ପଢ଼ିଲି ନାହିଁ କି ତୁ କୋଉଠି ନାହିଁ ମୁଁ ଖୁସି ସେଇଠି ସ୍କୁଲରେ ସେ ସାର୍ ଯୋଉ ପାଠ ଦେଇଥିବେ ଯଦି ନଲେଖ ଦେଖିଥିବୁ ଆମେ ମାଡ ଖାଉ ଯୋଉ ଖେଳକୁଦ ସାଙ୍ଗସାଥି କଥାବାର୍ତ୍ତା ତ ସରିଗଲା ଆଉ କିଛି ବି ମଜା ଲାଗେନି ତ ଯେତିକି ଦିନ ଆମେ ସ୍କୁଲରେ ରହିଛେ ତ ବହୁତ ଖୁସି ଲାଗିଛି ମତେ ତତେ କଣ ଲାଗିଛି ମୁଁ କହିପାରିବିନି ହେଲେ ମୁଁ ଯେ ଯେତିକି ଦିନ ପ୍ରଥମ ମାନେ ପଢି ଆସିଛି ଦଶ ବର୍ଷ ତ ମୋ ଲାଇଫରେ ମୁଁ ବହୁତ କୁଲ ସ୍କୁଲ ଜୀବନ ଟା ମୁଁ ବହୁତ ଖୁସିରେ ବିତେଇଛି
ବୋ କଥା କହିବି ଯଦି ତ ମୁଁ ପ୍ରଥମରୁ ପଞ୍ଚମ ଯାଏ ସବୁବେଳେ ସ୍କୁଲ ଯାଏ କିନ୍ତୁ ଷଷ୍ଠରୁୁ ଅଷ୍ଟମ ଯାଏଁ ସ୍କୁଲ ଯାଏ କିନ୍ତୁ ଟ୍ୟୁସନ ବି ଯାଏ କିନ୍ତୁ ମନେ ଅଛି ନା ଯୋଉ କୋନା ଆସିଥିଲା।
ହଁ କୋରୋନା ଆସିଥିଲା ତ ମନେ ଅଛି ତ ଗୋଟେ କୋରୋନା ଟାଇମ ରେ ଆମେ ସବୁ ସେଇ ଟାଇମ ରେ ପଞ୍ଚମ ପଢୁଥିଲେ ମନେ ଅଛି।
ହଁ।
ସେଇ ଟାଇମ ସବୁ ଆମେ ମାନେ ପରୀକ୍ଷା ନ ଦେଇେଇକି ଆ ସବୁ ପାସ୍ ହେଇଯାଇଛେ।
ହଁ।
ତ ତୋର କେତେ ମାର୍କ ଥିଲା।
ମୋର ମାର୍କୁ ଥିଲା। ପାଞ୍ଚ। ତ ବାଉନ
ନାଇ ପାଞ୍ଚଶହ ପାଉନ ପହଞ୍ଚାମ ପହଞ୍ଚ
ହଁ
ହ ଆଉ ତ ସେ ସ୍କୁଲ ଲାଇଫ ବହୁତ ମନ ପଡିବ ସ୍କୁଲ ଲାଇଫ ସରିଗଲେ ତ ତତେ କି ଏମିତି ଲାଗିବ ଖୁସି ଲାଗିବ ନା ଦୁଃଖ ଲାଗିବ ସ୍କୁଲ ଲାଇଫ ସରିଲା ପରେ ସ୍କୁଲ ଜୀବନ ଟା ସରିଲ ପରେ
ଆରେ ସାଙ୍ଗ କଥାରେ ଅଛି ବା ପାଇପାରିବ ରାଜ୍ୟ ସିଂହାସନ କିନ୍ତୁ ଫେରି ପାରିବନି କେବେ ଛାତ୍ର ଜୀବନ ତ ଆମେ ସିନା ଏବେ ପଢୁଛନ୍ତି ବୋଲି ଟିକେ କିଛି ଲାଗୁନି ଦେଖିବୁ ଯେତେବେଳେ ଆମ ଦଶମ ସରିଯିବ ବହୁତ ବହୁତ ଆମେ ଅନୁତାପ କରିବା ବହୁତ ମନେ ପକେଇବା କି ନା ଆମେ ଏମିତି ଏମିତି ସ୍କୁଲ ଯାଉଥିଲେ ଏମିତି ସାଙ୍ଗମାନୋନ ସବୁ ମିଶିକି ଖେଳୁଥିଲେ ଖାଉଥିଲେ ବୁଲୁଥିଲେ ଏମିତି ସବୁ ପୂଜା ପୂଜା ଆୟୋଜନ କରୁଥିଲେ ଏବେ ଆମେ ଛୋଟ ଅଛନ୍ତି ନା
ହଁ ତ ସେଥିପାଇଁ ଏ ଯୋଉ ମତେ ଏଇନା ସନା ବହୁତ ଦୁଃଖ ଲାଗୁଛି କାହିଁକିନା ସ୍କୁଲ ଲାଇଫ ସ୍କୁଲ ଜୀବନ ଆ ସରିଯିବ ନା ତ ସରିଯିବ ସେଥିପାଇଁ ମୁଁ ଭାବୁଛି କି ମୁଁ ଯୋଉ କଥାରେ ତତେ କହିଲି କି ଆ ଆମେ ସାର୍ ମାନଙ୍କୁ କି? ଦିଦି ମାନଙ୍କୁ ଗୋଟେ କିଏ ମାନେ ଛୋଟ ଉପହାର ଦେବା ଏ ଯୋଉ ଘଣ୍ଟା ଉପହାର ଯୋଉଟା ଦେଖିଲେ ସେ ବହୁତ ଖୁସି ହେଇଯିବେ ତ ସେଇଟା ତୁ କଣ କହୁଛୁ ତ ଆମର ରାଜି ଅଛ ତ ଦି ଜଣଙ୍କ ତ ହ ତ ସବୁ ଛୁଆଙ୍କୁ କହିବା ତ ଆଉ କଣ କହିବୁ ଆମର ତ ଗଣେଶ ପୂଜା କଥା ତ ତତେ ମୁଁ କହିଦେଲି କାହିଁକି ତ ସ୍କୁଲ ଯାଇନଥିଲୁ ବୋଲି ତତେ ଅସୁସ୍ଥ ଥିଲା ତ କହିଦେଇଛି ତ କାଲି ସ୍କୁଲ ନିଶ୍ଚୟ ଯିବୁ ତ ଆଉ କଣ କହିବୁ କି?
ନାହିଁ
ଓ ହଉ ଏବେ ମୁଁ ରଖୁଛି ପରେ କେବେ କଥା ହେବା ହେଲା।
ଓ